ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହୁଁ କଣ କରୁଛ?
ବସିଛି ତମେ
ମୁଁ ବି ବସିଥିଲି ଆଉ କଣ ଖବର
ଖବର ସବୁ ଭଲ ଚାଲିଛି ତମର କଣ
ଘର ବି ସବୁ ଭଲ ଚାଲିଛି ଆଉ ଏବେ କିଛି ଖାଇଥିଲ।
ହଁ ଏବେ ଯାଇଥିଲି ଦୋକାନ ବ୍ରେଡ ଚପକରା ଖାଇକି ଆସିଥିଲି। ତମେ
ନା ମୁଁ ଏବେ କିଛି ଖାଇନି।
କି ଭୋକଉନି ଆ
ହଁ ଭୋକ ହଉଥିଲା କିନ୍ତୁ ଅ ଖାଇଲିନି ଆଉ ହଁ
କି ଦେଲି ନା
ହଁ।
ହୁଁ ଆଉ କଣ ପଢାପଢି ଚାଲିଛି କଣ କେମି ଚାଲିଛି କୁହ।
ପଢାପଢି ଏବେ ତ ସରିଯାଇଛି ତାପରେ ଆଉ ମାଷ୍ଟର ଡିଗ୍ରୀ କରିବାର ଅଛି ମାଷ୍ଟର ମାଷ୍ଟର ଡିଗ୍ରୀ କରିବାର ଅଛି ଦେଖେ ଆଉ କରିବା।
ପିଜି।
ହୁଁ। ତମର କଣ ସବୁ ଚାଲିଛି।
ମୋର ଗ୍ରାଜୁଏସନ ଚାଲିଛି।
ଆଚ୍ଛା ଏବେ ଗ୍ରାଜୁଏସନ୍ କରୁଛ।
ହୁଁ। ଲାଷ୍ଟ ଟାଇମ ଟା ଦେଇନଥିଲି ବ୍ୟାକ ଲାଗିଗଲା।
ଓ ହୋ ହ। ଲାସ ଟାଇମ ଟା କଣ ପାଇଁ ଦେଲନି କଣ ହେଇଥିଲା କି
ପଳେଇଥିଲି କଲିକତା ଅର୍ଜେଣ୍ଟ ମେସେଜ ଗଲା ତ ମୁଁ ଆସି ପାଇଲି ନାହିଁ।
ଓ ହୋ।
ଉଁ ଗୋଟେ ଛାଡି ହେଇଗଲା ତ ମୁଁ ଭାବିଲି ଗୋଟେ ଛାଡି ଯଦି ଏକା ଛଅଟା ଙ୍କ ଛାଡ଼ିଦିଏ ଆର ମାସ ଆର ବର୍ଷ ଦେବି ଆଉ।
ସେମତି ତ ହୁଏନି ନା ହାଁ ଗୋଟେ ଛାଡିଦେଲେ ନା ତାପରେ ଛଅଟା ଛାଡିଦେଲ ସେଇଥିପାଇଁ ତ ପୁରା ଗୋଟେ ସେମିଷ୍ଟାରେ ଲାଗିଗଲା ନାଁ। ଗୋଟେ ଛାଡି ଦେଇେଥିଲେ ଗୋଟେ ଆସିକି ଦେଇ ଦେଇଥାନ୍ତ।
ଆଉ ଘରେ କଣ କରୁଛନ୍ତି ସବୁ?
ନାଁ ଘରେ ସମସ୍ତେ ଅଛନ୍ତି ଏବେ ଜଣେ ବନ୍ଧୁ ଆସ ଥିଲେ ସେ ବସିକି ଟିକେ ଗଲେ ଆଉ।
କିଏ ଆସିଥିଲେ?
ଜଣେ ବନ୍ଧୁ ଆସିଥିଲେ।
ହୁଁ ହୁଁ। ବିରିୟାନୀ ଫିରିୟାନୀ ହେଇଥିବ ଆଉ।
ହଁ ବିରିୟାନୀ ହେଇଥିଲା। ଖରା ବେଳେ କଣ ଖାଇଥିଲ?
ବିରିୟାନୀ।
ଆ ଛା ଆଉ କୁଆଡେ ବୁଲାବୁଲି ର ପ୍ଲାନିଂ ନାଇଁ?
ରଜରେ ନା।
ହୁଁ
ରଜରେ ତ ଏଇଖିଣା କିଛି ପ୍ଲାନ୍ ହେଇନି। କହିହବନି ହେଇବି ପାରେ।
ହଁ
ହୁଁ
ହଁ ରଜରେ ତ ପ୍ରାୟ ସମସ୍ତେ ବୁଲନ୍ତି ଆଉ ପ୍ଲାନ ତ ନ ବି ହେଲେ ହେଇଯିବ ଆପେ।
ହଁ ସେଟା ତ ଅଛି ତମେ କୁଆଡେ ଯିବ ରଜରେ?
ଏଇଠି କୋଉଠିକି ସାଙ୍ଗମାନାନଙ୍କ ଘରକୁ ପଳେଇବି ଦୋଳି ମୋଳି ଖେଳିକି ପଳେଇ ଆସିବି ଆଉ। କୁଆଡ଼େ ଜିବି ଦୁର।
ହୁଁ ଆଉ ବିରିୟାନୀ ଟା ଯୋଉ କରୁଥିଲ କେମିତି କଣ କରିଥିଲ?
ବିରିୟାନିଟା ଫାଷ୍ଟ ଚିକେନକୁ ମାରିନେସନ୍ କରିକି ରଖି ଦେଇଥିଲି। ରାତିରୁ। ତା ପରେ ସକାଳୁ କଲି ଆଉ ତମେ କଣ ରେସିପି ଜାଣିବ?
ରେସିପି କୋଉ ନା ଟିକେ ଶିଖିଥିବ ପଦାରେ ଗଲେ ପୁଣି ନିଜେ ତ ରୋଷେଇ କରି ଖାଇବାର ଅଛି ନା।
ହୁଁ ହୁଁ ସେ କଥା ତ ଅଛି ହଉ ତାହେଲେ କହୁଛି। ଆଉ ଫାଷ୍ଟ ଚିକେନ କୁ ଧୋଇଦବ ତା ପରେ ସେଥିରେ ଲେମ୍ବୁ ନହେଲେ ଭିନେଗାର ଥିବ ତାକୁ ଟିକେ ପକେଇି ଇ ମିକ୍ସ କରିକି ସେଥିରେ ଲୁଣ ପକେଇକି ମିକ୍ସ କରିକି ରଖିଦବ ତାର ଯୋଉ ସବୁ ଆଇଷ ପାଣି ନଥାଏ ସେଟା ବାହାରି ଗଲେ ସେଇଟା ଭଲ ଟେଷ୍ଟ ରୁହେ। ତାପରେ ସେ ପାଣି କୁ ଯୋଉ ବାହାରିଯିବ ପାଣି ତାକୁ ଫୋପାଡି ଦବ ସେଥିରେ ଅଦା ରସୁଣ ପେଷ୍ଟ ହଁ ତାପରେ ସବୁ ଯୋଉ କ କୁହନ୍ତି ବେଶୀ ଗୁଣ୍ଡ ଗୁଡାକ ଆଲ। ହଳଦୀ ଲଙ୍କା। ଧନିଆ ଜିରା ଗରମ ମଶାଲା। ପୋଦିନା ପତ୍ର ଧନିଆ ପତ୍ର ଆଉ ଆଉ କଣ ପକାନ୍ତି କଣ ଭୁଲି ସାରିଲି ପିଆଜ। ଆ ତେଲ ସବୁ ପକେଇକି ଦହି ପକେଇକି। ଉଁ ତାକୁ ମ୍ୟାରିନେସନ କରିକି ରଖିଦବ ଯଦି ଓଭର ନାଇଟ ରଖିବ ତ ଭଲ ମାନେ ଭଲ ଟେଷ୍ଟ ଆସିବ। ନହେଲେ ଯଦି ସାଙ୍ଗେ ସାଙ୍ଗେ କରିବାର ଅଛି ତ ଗୋଟେ ଦୁଇ ଘଣ୍ଟା ପୂର୍ବରୁ ମ୍ୟାରିନେସନ କରିକି ରଖିଦବ। ତାପରେ ପାଣିରେ ଲେମ୍ବୁ ତେଜପତ୍ର ଆଉ ଆଉ ଖଡ଼ା ଗରମ ମସଲା ଯେମିତି କିି ଲଙ୍ଗ ଆଉ କଣ ସାଜିରା ଆଉ ଯୋଉ ମିଠା ଲକଡି କୁହନ୍ତି ନି।
ହୁଁ ହୁଁ।
ତାକୁ ପକେଇକି ଲୁଣ ପକେଇକି ତେଲ ପକେଇକି ବଏଲ ଆସିଯିବ ତାପରେ ଚାଉଳକୁ ଧୋଇକି ଅଧଘଣ୍ଟା ପୂର୍ବରୁ ଭିଗେଇକି ରଖିଦେଇ ଥିଲ ଥିବ ତାପରେ ତାକୁ ସେଥିରେ ପକେଇ ଦବ। ସେ ଏଇଟି ପରସେଣ୍ଟ କୁକ ହେଇଯିବ ତାକୁ ବାହାର କରିକି ଲେୟାର ଦେଇକି ଦମ୍ କରିଦବ ସଇଲା। ଉପର ସେ ପିଆଜ ଉପରୁ ପିଆଜ ଗୋଲଡେନ ଫ୍ରାଏ କରିକି ରଖିଥିବ ତାକୁ ପକେଇଦବ ପୋଦିନା ପକେଇଦବ। ତା ପରେ ସଇଲା ହେଇଗଲା ବିରିୟାନୀ।
ହଁ। ତାପରେ ନାଦି ଥିବ ଆଉ।
ହୁଁ ହୁଁ ହୁଁ ହୁଁ ହଁ।
ଆଉ କଣ ଜାଣିଛ?
ପ୍ରାୟ ସବୁ ଜାଣିଛି।
ହୁଁ।
ତମକୁ ଆସେ ରୋଷେଇ?
ପାଣି ଗରମ କରିଦେମି ପୁଣି ଥଣ୍ଡା ବି କରିଦେମି ଆଉ ଆସେନି।
ଉହୁଁ ହୁଁ ହୁଁ ହୁଁ। ଓ ହଁ। ନା ମତେ ମାନେ ସବୁ ଆସେ ସବୁ ତ ଆସେ। ସବୁ ବନେଇଦେବି।
ହୁଁ।
ଆଉ ଆଉ କଣ ସବୁ ପ୍ଲାନିଂ ଅଛି କୁହ?
ପ୍ଲାନିଂ କଣ ବୁଲାବୁଲି ତ ଏଇମିତି ଚାଲିଛି ପ୍ଲାନିଂ କିଛି ନାହିଁ ଏଇଖିଣା। ପଢାପଢି ଚାଲିଛି ଘରେ ତ ଦଉଛନ୍ତି ପଇସା ବୁଲାବୁଲି ହଉଛି ବାକି କଣ। ତମେ ଯାଜପୁର ଆସିଛ ଇଆଡେ କୁସୁମ ପାର୍କ ଆଡେ?
ହୁଁ।
କୁସୁମାରେ ତମକୁ କେମିତି ଲାଗିଲା?
ଭଲ ଯେବେ ଦେଖିନଥିଲି ଇଚ୍ଛା ହଉଥିଲା ଦେଖିବାକୁ କୁସୁମା ଯିବି କୁସୁମା ଯିବି ଏବେ କୁସୁମା ଯାଇ ଯାଇ ବୋର ହେଇସାରିଲଣି ଆଉ ଇଚ୍ଛା ହୁଏ ନି ଯାଏ ବାକୁ।
ଆମେ ବୋଧେ ମାସରେ ପଚିଶ ଦିନ ବାଗିଆ କୁସୁମାରେ ବୁଲୁ। ଆମ ଘର ପୁରା ପାଖରେ ତ କୁସୁମାରୁ,
ମୋ ଉ ଆଈ ଘର ତ ସେଇଥିପାଇଁ, ମୁଁ ଯାଏ ଯଦି ବୁଲେ ଆଉ ମୁଁ ତ ସେଠି ରୋହୁ ବି ଥିଲି।
ଆଇକଟ ଟା ଆଇମନ୍ ତାର
ଆଉ ତମ ଗାଁ ଆଡେ ସବୁ କଣ ଫେମସ କଣ କେମିତି ଫେମସ?
ଗାଁରେ ସବୁ ଫେମସ ସବୁ ଖରାପ। ଆଉ ମୋର କହିବା ମାନେଟା ହଉଛି ଗାଁରେ ତ, ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁଭୁନି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁଭୁଛି? ହ୍ୟାଲୋ।
ହ୍ୟାଲୋ। କଣ ହେଲା ଶୁଭୁନି କି? ହ୍ୟାଲୋ।
ହଁ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ଶୁଭୁଛି? ହ୍ୟାଲୋ। ଭଏସ ଶୁଭୁଛିି ମୋର? ହ୍ୟାଲୋ।